ହାଲୋ।
ଆଜ୍ଞା ନମସ୍କାର ହାଲୋ। ଆପଣ କଥା କେମତି ହଉଚନ୍ତି ମାନେ କଣ ସେଇଠି ୱାଇ ଭାଇର ସୁବିଧା ଅଛି କି?
ନାଇଁ ନାଇଁ ମାମାଙ୍କ ଫୋନରେ ବିଲକୁଲ। ମାମାଙ୍କର ବି ଫାଇଭ ଡି ନା।
ହଁ କାଇଁ କାଇଁ ଓ ସେ ତ ବାହାରେ ରୁହନ୍ତି ସେଥିପାଇଁ ବତେଇଥିଲା ଆଉ।
ହୁଁ। ଆତ ହ କିଛି କହୁନାହାତି କିି ଜାଣିଚନ୍ତି ଆପଣ ମୁଁ କଣ କରୁଛି ତ ଆପଣ ଟିକେ କୁହନ୍ତୁ।
ଆଉ ମୁଁ କହିବି ଆପଣ ଶୁଣୁଚନ୍ତି
ଆଜ୍ଞା।
ହଉ ମୁ କହୁଚି। କାଲି ମୁଁ ସକାଳୁ ଖାଇକି ଯାଇନଥିଲି। କିନ୍ତୁ ଲଞ୍ଚ କରିବା ପାଇଁ ଆସିବାର ଥିଲା ଠିକ ସେଇ ଟାଇମରେ ବର୍ଷା ଟି ଏତେ ଜୋରରେ ଢାଳିଲା ମୁଁ ଆସିପାରିଲିନି ତ ତାପରେ ଟାଇମ ହେଇଗଲା। ଦିଟା ଉପରେ ମୁଁ କହିଲି ଖାଇବା ପାଇଁ ଏବେ ଯାହା ଯିବି। ଆଉ ଯିବିନି ଏକା ବେଳେ ପାଷ୍ଟା ବେଳେ ଯିବି ଆଉ ଏ। ବେଳେ ମୁଁ ପ୍ରାକ୍ଟିକାଲ ବି କରିପାରିଲିନି।
ଆଜ୍ଞା ଆଜ୍ଞା। ତାପରେ ଆପଣ ଖାଇଲେ ନା ନାଇଁ ଘରକୁ ଯାଇକି।
ତା ତାପରେ ଘରକୁ ଆସିକି ଏଇ ମାନେ ସେଇଠି ଟିକେ ଆଇସ୍କ୍ରିମ୍ କୁର୍କୁରି ଏଇ ବଗେରା ଟିକେ ଖାଇଦେଇ ଥିଲୁ। ମୋର ତ ଆଉ ଇ
ମୋ ବିନା ଆ ଆପଣ ଖାଇଦେଲେ ନା ଏକା ଏକା ହୋଉ ମୁଁ ଆଉ ମୁଁ କଥା ହେବିନି ଆପଣ ମାନଙ୍କ ସହିତ।
ଆପଣ ଏକା ବୁଲିବା ପାଇଁ ମୋ ଯାଅ ଆପଣ। ଖାଇବା କଥା କୋଉଚନ୍ତି ଆପଣ ବି ତ ଖାଇଚନ୍ତି। ଆପଣ ବି ଖାଇଚନ୍ତି ମୁଁ ଦେଖିଚି।
କେମିତି ଦେଖିଲେ ଆପଣ?
ଆପଣ ବୋଧେ କିଛି ପଠେଇଥିଲେ ଆପଣ।
ମୁଁ ଆଇସ୍କ୍ରିମ୍ ଖାଇଥିଲି କୁର୍କୁରି ଖାଇନି।
କୁର୍କୁରି ନା ଆମେ ପପ୍ କନ୍ ଖାଇଥିଲୁ।
ହଉ ନା ଆମେ ଆଇସ୍କ୍ରିମ୍ ଖାଇଲୁ ତାପରେ ମାନେ ଆଇସ୍କ୍ରିମ୍ ଖାଇଲୁ ଆମେ ମାନେ। ହଁ ଆଉ ଚାହା ପିଇଲୁ ଏମତି ଆଉ। ଏଇନେ ସମସ୍ତେ ଫ୍ରେଶ ହେଲା ପରେ ଯାଇକି ଆମେ ଖାଇବାକୁ ଯିବୁ।
ସେ ଟାୟର ସିଷ୍ଟଟମ ନାହିଁ କି ସୁବିଦା।
ଏଇରା ରହିବା ହୋଟେଲ ଟି।
ରହି।
ତଳେ ଅଛି ବାହାରେ ହଁ ଖାଇବାର ବାହାରେ ହଁ ହୋଟେଲ ବାହାରେ ଅଛି। ଖାଇବା ପାଇଁ ସୁବିଧା କିନ୍ତୁ ଏମାନେ ବାହାରିଲେ ସିନା। ସେମାନେ ବାହାରିଲେ ମୁଁ ଯିବି ମାନେ ସମସ୍ତେ ଯିବୁ।
ହଁ। ତାପରେ
ମୁଁ ତ ଘରୁ ନାଇଟି ପିନ୍ଧି ନେଇକି ଥିଲି ଯେ ଏନା ଗାଧେଇକି ନାଇଟି ପିନ୍ଧିଚି।
ପିନ୍ତି ବିନା ପିନ୍ତି ବି। ମୁଁ ଗାଧୋଇବା ପାଇଁ ମୁଁ ନାଇଟି ହିଁ ୟୁଜ୍ କରେ ତ ନାଇଁଟି ନେଇକି ଯାଇଥିବି ଏବେ ପିନ୍ଧିବି ମାନେ ଅଲଗା ଆଜି କଣ ପିନ୍ଧିବାର ଅଛି ଆଜି କଣ ପିନ୍ଧିବି ମୁଁ ଏଟା ଭାବୁ ଆଜି ଗୋଟେ ପିଙ୍କ୍ କଲର ପିନ୍ଧିବି ଗୋଟେ ପିଙ୍କ୍ ସୁଲଧାର ଟ
ହଉ ଆଜି ବି ଗୋଟେ ସ୍ନାପ ପଠେଇ ଦେବେ ତାହେଲେ ଆଉ
ହଁ ସେଥିପାଇଁ ମୁଁ ପିଙ୍କ୍ କଲର ଏଇନା ନେଲ୍ ପଲିସ ବି ଘରୁ ନେଇକି ଆଇଥିଲି ଏଇନେ ଲଗଉଚି।
ଆଚ୍ଛା। ଆଜି ଯଦି ଖାଲି ୟେଲୋ ପିନ୍ଧିବେ ପୁଣି କଣ ୟେଲୋ କରିବେ।
ଅ ୟଲୋ ମୋ ପାଖରେ ନେଲପଲିସ ନାହିଁ। ହଁ ଆ ମୋ ମାମା ବିଶ୍ଵାସ କରିବେ ଆପଣ ବିଶ୍ଵାସ କରିବେନି ଆପଣ ସେତେବେଳେ ଗାଧେଇ ଯାଇଛନ୍ତି।
ବିଶ୍ଵାସ କଲିନି ଆଉ।
ହ ହଉ ହଉ। ମୁଁ ନିଜର ଗୋଡରେ ନେଲପଲିସ ଲଗେଇପାରେ ନାହିଁ। କିନ୍ତୁ ଲଗଉଚି ବଡ କଷ୍ଟରେ।
କାହିଁକି ଲଗେଇ ପାରନ୍ତିନି?
ଖାଲି ଗୋଡ ନେଲପଲିସ କେମିତି ଲଗାନ୍ତି ଯେ ନିଜେ ନିଜେ।
ହାତରେ।
ଓହୋ ଗୋଡଟା ସିନା ରହି ମାନେ ସାଇଜ଼ ରେ ଦେଖାଗଲେ। କେମିତିିନି ଲଗେଇବ ମଣିଷ।
ଆମେ ଗୋଡ ଟି କୋଉ ଖଟ ଉପରେ ୟେ ଟେବଲ ଉପରେ ର କି କି ଲଗେଇ ବେ ଠିଆ ହେଇକି।
ଖଟ ଉପରେ ହିଁ ବସିଛୁ କିନ୍ତୁ
ବସିଲେ ହବ ଅବାଗି ଆଉ ଠିଆ ହେଲେ ସିନା ଠିଆ ହେଇକି ଖଟ ଉପରେ ଗୋଡ ରଖିବେ।
କଣ? ଆଜ୍ଞା ନାଇଁ ନାଇଁ ଆପଣଙ୍କୁ କହୁ ନ ଥିଲି। ଓହୋ ତଳେ ଠିଆହେଇକି ଖଟ ଉପରେ ଗୋଡ ରଖିକି ଆପଣ କହୁଛନ୍ତି।
ହଁ।
ହଁ ଏହି ଉପାୟଟି ମୁଁ ଅବଲମ୍ବନ କରିନଥିଲି। ମୁଁ ଟିକେ ଅଧିକ ଅଳସୁଆନା ସେଥିପାଇଁ। ହଁ ଏଇଟା ତ ଭଲ ଉପାୟ ହେଲା। ଆପଣ କଣ କେବେ ଲଗେଇଛନ୍ତି କି ଆପଣ ଜାଣିଛନ୍ତି?
ଲଗେଇଲେ ହିଁ ଜଣେ ଜାଣି ପାରିବ କି ମୁଁ
ମୁଁ ତ ଜାଣିନଥିଲି ମୁଁ ତ ଖଟ ଉପରେ ବସିକି ଲଗଉଥିଲି ହଉନଥିଲା।
ତ ମୁଁ ନଖ କାଟିବା ପାଇଁ ସେମିତି କରେ। ଖଟ ଉପରେ ରଖେନି ମାନେ ଯେମିତି ଗୋଡ ଟେକି ହବ ସେଇ ଟାଇପ ର।
ଆଜ୍ଞା ଆଜ୍ଞା।
ହେଲେ ଆପଣ ନଖବି ତ କାଟି ପାରୁନଥିବେ?
ନଖ ମୋର ଉଠେନି ଗୋଡରେ ମୁଁ ହାତରେ ଛିଡେଇ ଦିଏ।
ହାତରେ ଚଛିଡେଇ ଦିଅନ୍ତି ଗୋଡ ନଖ।
ଆ ଆଜ୍ଞା।
ହଁ କାଟ ନଖ କାଟିଦିଏ ବସିକି। ନୀଲକଶ ଟିକେ ବାହାରକୁ ଯାଉଛି ତ। ପିଙ୍କ୍ କଲର ନେଲପଲିସ ଲଗେଇଲି କିନ୍ତୁ ବୁଢା ଆଙ୍ଗୁଠିରେ କଣ କହିଲେ ଯୋଉ କଳା ନେଲପଲିସ ଆଗରୁ ଲଗେଇଥିଲି ତ ସେଠି ପିଙ୍କ କଲର ନେଲପଲିସ ଟା ଟିକେ ଅଲଗା ହେଇଯାଉଛି।
ଘରେ ମୁଁ ଲ ଲଗାଏନି ନେଲପଲିସ କିନ୍ତୁ ବାହାରକୁ ଏମିତି ବୁଲାବୁଲି ଟିକେ ଫଟ ଫଟ ଗୋଡ ନେଲପଲିସ କେହି ଦେଖିବେ ନାହିଁ କିନ୍ତୁ ମୁଁ ଲଗଉଛି ଆଉ। ଗୋଡ଼ଟା ଟିକେ ସୁନ୍ଦର ଲାଗିବ ବୋଲି ଆଉ।
ହଁ।
ମୋ ଗୋଡଟା ଟିକେ ଟୋକା ଭଳିଆ ଦେଖାଯାଏ ନା ସେଥିପାଇଁ। ଟୋକା ଭଳିଆ ମାନେ ପୁଅ ପିଲା ଭଳିଆ ଆଉ ଆପଣ
ଓ ଟୋକା ସରି ଟୋକା ବୋ
ଆଜ୍ଞା ଆପଣଙ୍କୁ କଣ ସୁଲା ବୋକା?
ନା ନା ମତେ ତୋଟା ଶୁଣାହେଲା ସୋତା ଭଳିଆ
କୁତ୍ତା।
ତୋଟା ତୋଟା ମିଟୁ।
ତୋତା ଆପଣଙ୍କୁ କଣ ଶୁଭୁଛି କହିଲେ ଆପଣ ଟିକେ
ଆରେ ଫ୍ରେଣ୍ଡଏ ଚାଲୁ ଅଛି ତ ସେଥିପାଇଁ ମୁଁ ଟିକେ
ହଁ ଏଠି ବି ଫ୍ୟାନ୍ ଚାଲୁଛି।
ହଁ ସେଇଟା ହିଁ କହୁଛି ମୁଁ।
ଓହୋ ମୋର ହୋଉଛନ୍ତି।
ହଁ।
ଆପଣଙ୍କର କହୁଛନ୍ତି। ଆଜ୍ଞା। ମୁଁ ଲଗେଇଦେଲି ଗୋଡ଼ରେ ନେଲପଲିଶ। କିନ୍ତୁ କଳା କଲର ବେଶୀ ଭଲ ଲାଗୁଥିଲା। ଇଏ କଣ ଗୋଲାପୀ ଗୋଲାପି ଭଲ ଲାଗୁନି ଛେ।
ହଉ ତାହେଲେ ଆପଣ କିଣି କଣ ପାଇଁଥିଲେ ଗୋଲାପି କଲର?
କଣ?
ଗୋଲାପୀ କଲର କିଣିିଥିଲେ କଣ ପାଇଁ ତାହଲେ ଭଲ ଲାଗେନି ଯଦି?
ଆରେ କିଣିଥିଲି ଏମିତି କିଣିଦିଏ ମୁଁ। ବହୁତ ରଙ୍ଗ କିଣିଚି ମୋ ପାଖରେ ଅଛି ନେଲପାଲିଶ ବହୁତ। ହଁ ନେଇକି ଆସିଛି ଅଳ୍ପ। ମାନେ ପିଙ୍କ କଲର ନେଇକି ଆସିଛି। କଳା କଲର ନେଇକି ଆସିଛି। ଆଜ୍ଞା।
ହେ କାଲି ଆପଣଙ୍କ ଉପର ଘର ମେ ର ଗୋଟେ ସ୍ନେକଟେ ଦେଖିଥିଲେ ଗୋଟେ ଫଟୋଟିଏ
ନାଇଁ ଆପଣ କହୁନାହାନ୍ତି? ମୁଁ ଏତେ ସମସ୍ତଙ୍କର ସ୍କିପ୍ ମାରିଦେଇଛି।
ତାକୁ ଦେଖିବେ ତାପରେ କହିବେ।
କଣ ଅଛି କି ସେଥିରେ?
ନା ନା ଆପଣ ଦେଖିବେ କହିବେ।
ଆଉ ଗୋଟେ ତ ଥିଲା ଆପଣ ବସିଥିଲେ ସବୁ।
ନା ନା ସେଗୁଡା ନୁହଁ। ଗୋଟେ ଫୋଟୋରେ ଫୋଟୋ ଅଛି।
ହଁ ହଁ ହଁ ହଁ ହଁ। ପଚାରିଲେ ସିଏ ଏରା କିଏ ବୋଲି ମୁଁ?
ହଁ ହଁ। ସେଇରା। ସେ ଆପଣଙ୍କ ଆଉ ଜଣେ ଯୋଉ ମିତ୍ର ଯୋଉ ଆପଣଙ୍କ ସହ ଯାଆନ୍ତି ସେଇ କଣ କ୍ଲାସ।
ଆଜ୍ଞା।
ସିଏ କହୁଛନ୍ତି ପୁଅଟିଏ। ମୁଁ କହିଲି ୱା କ୍ୟା ବାାତ ହେ।
କଣ କହୁଛନ୍ତି?
ପୁଅଟିଏ।
ଆଚ୍ଛା ଆଚ୍ଛା। ସେ ଟିକେ ବୁଦ୍ଧି ଟିକେ ଅଧିକା ଅଛି ମୋ ସାଙ୍ଗ ମହିଳା ମିତ୍ର ମାନଙ୍କର ତ।
ହଁ।
ସେ ନ କହିଥିଲେ ସମସ୍ତେ ଭାବିଥାନ୍ତେ ଝିଅ ନା। ସେଥିପାଇଁ ସେ ପୁଅଟା କହିଦେଲେ।
ମୁଁ ତ କହିଦେଲି ଆପଣ ବୋଲି। କାହିଁକି ନା ମୁଁ ବୋଧେ ବୋଧେ ହୁଏ ଆପଣ ମତେ ସେ ଫଟୋଟି ଦେଖ
ଆଜ୍ଞା, ଆଜ୍ଞା।
ଆଜ୍ଞା ସେଥିପାଇଁ ମୋ ମତେ କହିଲେ ସେ ସାତ କରୋଡ ମିଳିବ ବୋଲି ସାତ କୋଟି। ଯେହେତୁ ମୁଁ ଠିକ ଆନ୍ସର ଦେଇ ଦେଲି କେବିସିରେ।
ହଉ ମାଗିବ ସାତ କରୋଡ଼ ଓ ଫିଫଟି- ଫିଫଟି ଆଉ।
ଫିଫଟି- ଫିଫଟି ଆଚ୍ଛା ହଁ, ଆପଣ ମୋତେ ଫଟୋଟା ଦେଖେଇଥିଲେ ତ ଫିଫଟି- ଫିଫଟି।
ନହେଲେ ତ ଆପଣ କହି ପାରିନଥାନ୍ତେ ଯଦି ମୁଁ ଦେଖେଇ ନଥାନ୍ତି।
ନା କହିଦେଇ ଥାନ୍ତି।
ଆଜ୍ଞା।
ଆଉ କଣ କୁହନ୍ତୁ ଆଜି କଣ ଖାଇକି ଯିବେ ବିଶ୍ଵ ବିଦ୍ୟାଳୟ।
କାଲି ତ ମୁଁ ଆସିକିିରି ଆଉ ଖାଇନି। ତ ମୁଁ କରିଲି ଲଞ୍ଚ ଟା ଡିନରରେ କରିଦେଲି। ଡିନର ଟା ଯାଉ ଏଇଟା ରଖିଦେଇଥିବେ।
ଆପଣ କାଲି ଲଞ୍ଚ କରିନାହାନ୍ତି।
ଆଉ ମୁଁ କଁ କହୁଛି କି ସେତେବେଳୁ।
ଲଞ୍ଚ କରିନାହାନ୍ତି ଜଣିଥିଲି ମତେ ଲାଗିଲା ପାଞ୍ଚଟାରେ ଆସିକି କରି ଦେଇଥିବେ।
ଆସିବି କରିବି ଭାବୁଥିଲି କିନ୍ତୁ ଆଉ ଇଛା ହେଲାନି ତ। ବୋଇଲେ କାହିଁକିନା ସତବେଳେ ଖାଇଦେଲେ ଆଉ ରାତିରେ ଖାଇପାରିବିନି। ସେଥିପାଇଁ ମୁଁ ରାତିରେ ଲଞ୍ଚ ଟା କରିଦେଲି। ଆଉ ଡିନର ଟା ରଖି ଦେଇଛି ଏବେ ଖାଇଦେବି।
ଆଜ୍ଞା ଆଜ୍ଞା ଏବେ ବୁଝିପାରୁଛୁ ମୁଁ ଆପଣଙ୍କ କଥା। ଆଜ୍ଞା ଆଉ କଣ ସବୁ ଖବର।
ଖବର ତ। ଆପଣଙ୍କ ଉପର ଘର ମହିଳା ମିତ୍ର କହୁଛନ୍ତି ଯେ। ଆପଣଙ୍କର ତ ମନ ଲାଗୁନଥିବ ଆଉ କ୍ଲାସ ରେ। ଟାଇମ ଲାଗିବ ଟାଇମ୍ ଲାଗୁ।
ଆପଣ କଣ କହିଲେ ତାପରେ।
ତା ପରେ ମୁଁ।
ତ ସମୟ ହେଇଗଲାଣି ବହୁତ ଦେଖୁନାହାନ୍ତି ଆମେ।
ଆରେ ହଉ ହଉ